ହାଲୋ। ହାଲୋ।
ପୁର୍ବାହ୍ଣ।
ହାଲୋ ହଁ ମ୍ୟାଡ଼ାମ ନମସ୍କାର। ଭଲ ଆପଣ କେନ୍ତା ଅଛନ୍? ଆପଣ ଭଲ ଅଛନ୍? କାଣା କରୁଥିଲେ କାଣା କରୁଥିଲେ?
ଓହୋ। ଇଏ ଆଉ ଖରାରେ ବୁଲାବୁଲି କରି ପାରୁଛନ୍?
ନାଇଁ
ଖରା ଖରା ଖରାରେ ବୁଲାବୁଲି କରିପାରୁଛନ୍।
ଖରାରେ ବାହାରିବେ କଣ ଯେତେ ଖରା।
ବହୁତ ଖରା ହଉଛି ଆକଚୁଲି କାହିଁ ଯେ ଗଲା ବେଲେକେ ପାଣି ବୋଟଲ୍ ଛତାଫତା ଧରିକିନା ବାହାରିବ କଥା ସ୍କାର୍ଫ ଫାର୍ଫ ଉଡ଼ିକିନା
ଓହୋ। ଦେଖ ତ ଆମର ଓଡିଶାରେ ଦେଖିଲେ